ହଁ ଜୟ ଜଗନ୍ନାଥ।
ୟା ପୂର୍ବ କଲ୍ ଟା ତ ଆପଣ ଉଠେଇଲେନି।
ହଁ- ହଁ ସେଇଟା ଜାଣିପାରିଲିନି ମୁଁ କାହିଁ କଲ୍ ଟା ଆସିଲା ଭଳିଆ।
ନା ଗୋଟେ କଲ୍ ମାଇନସ୍ ହେଇଗଲା ମୋର।
ହୁଁ- ହୁଁ।
ହୁଁ। ହଁ ଅଁ ମାଇନସ୍ ହେଇଗଲା ମୋର।
ଆଉ ମୁଁ ଜାଣିପାରିଲିନି ସେଟା କେମିତି-ଇ-ଇ-ଇ କାହିଁ ଆସିନେଲାନି କଲ୍ ଟା ତ। ରିଙ୍ଗ୍ ହେଇନି।
ବୁଝିଲେ କି ଆଉ ଖାଇ ପିଆ ସାରିଲାଣି ଆପଣଙ୍କ?
ନା ଖାଇନି ମୁ ତ ଖାଇଲା ବେଳୁ ଏଗାରଟା ପ୍ରାୟ ସବୁଦିନ ଦଶଟା ପରେ।
କାହିଁ କାହିଁକି ଏତେ ସମୟ ଲେଟ୍ କରୁଛନ୍ତି?
ଟିଫନ୍ ଟିକେ କରିଦଉ ଛଅଟା ପରେ ଭୋକ ହୁଏନି। ହୁଁ -ଉଁ- ଉ।
କୋଉଠି ଟିଫିନ ବାହାରେ କରନ୍ତି ନା ନା ଘରେ?
ଉଁ ହଁ ବାହାରେ ହଉ କି ଘରେ ହଉ ଲେଟ୍ ରେ ଟିକେ। ଆମର ମ-ମାନେ ଲଞ୍ଚ୍ ଟା କରାଯାଏ ଦିଟା ଆଁ- ଆଁ -ଆ ପରେ। ଆଜି ଖାଇଚି ତିନ୍ ଟାରେ ସକାଳ ଖାଇବା ଟା ହୁଏ। ଉଁ -ଉ ଦଶ୍ ଟା ପରେ। ହଁ ମାନେ ପ୍ରଥମ ଖାଇବା ଲେଟ୍ ଲେଟ୍ ହୁଏ। ଯୋଉଦିନ ବି -ଇ-ଇ-ଇ-ଇ ସକାଳୁ ଯଦି ଶୀଘ୍ର ଟିଫିନ୍ କର୍ ଦେଇଛି। ତାହେଲେ ବାରଟା ଭିତରେ ଭୋକ କରିବ। ବାରଟା ଭିତରେ ସେଦିନ ଆଜି ସନ୍ଧ୍ୟାରେ।
ଆଜ୍ଞା।
ନାଆ ସନ୍ଧ୍ୟାରେ କିଛି କରିପାରିଲିନି କ୍ଷୀର ମୁଢ଼ି ଘରୁ ଗୋଳେଇକି ଘରେ ଦେଇଥିଲେ। ମତେ ଗୋଟେ ଜଣେ ଫୋନ୍ କଲା ସେଠିକି ପଳେଇି ସେ ମିସ୍ତ୍ରୀ ଟା କତିକି। ତାରେ କତିରେ ବସି ବସି ଆଉ ଟାଇମ୍ ପଲ୍ ଲା। ହଁ ଖାଇପାରିଲି ନାହିଁ କି କିଛି
କ୍ଷୀରମୁଡ଼ି ବାଲେଶ୍ୱର୍ କି ଆପଣଙ୍କ ର?
ନା ନା ଆମ ଘର ଯାଜପୁରୁ। ଦୁବୁରୀ କଳିଙ୍ଗନଗର-ର ଠୁ ପନ୍ଦର କିଲୋମିଟର ଟମକା ପାଖରେ।
ଯାଜକୁର୍ ଯାଜପୁରରେ ଆପଣଙ୍କର ଫେମସ୍ ପୂଜା କେଉଁଟା।
ଯାଜପୁରରେ କାଳୀପୂଜା କାଳୀପୂଜା ସବୁଠୁ ବଢ଼ିଆ ଫେମସ୍।
ସବୁଠୁ ବଢିଆ ଲାଗେ କାଳି ପୂଜା ପାଖାପାଖି ଦେଖିବାକୁ ଗଲେ କେତେ ମେ଼ଢ ହୋଉଥିବ ଅନୁମାନିକ ହିସାବରେ।
ମେଢ ଉଁ -ମ ପ୍ରାୟ ଏ-ଏ-ଏ- ସତୁରିୀ ଅଶୀ। ଏ ସତୁରୀରୁ ଶହେ ଭିତରେ ମେଢ଼ ହଉଛି। ଆଉ ସବୁ ମେଢ ଭସାଣି ଦିନ ମାନେ ସେ ପୁରା ମାର୍କେଟ ବନ୍ଦ ହେଇଯାଏ। ମେ ଏ ଯଉ ଆମର ବାଇପାସ୍ ରାସ୍ତାରେ ସବୁବେଳେ ଗାଡ଼ି ଫାଡ଼ିଯାଏ ମାର୍କ ସେଠି ପୁରା-ଆଁ ବନ୍ଦ ହେଇଯାଏ, ଯଉଁଦିନ ଭସାଣି ହୁଏ ନା, ସେଦିନ ଗୋଟେ ଦେଖିବା ଇଣ୍ଟରେଷ୍ଟ ସେତିକି ଜିନିଷ ସେଟା। ସେଇଟା ମାନେ ସବୁ ପୁରା ସତୁରୀ ଅଶୀ ମେଢ ଯେତେକ ଯାଜପୁରରେ ହେଇଥିବ। ସବୁ ଏକାଥରେ ଭସାଣି କରିବେ। ସେଦିନ ପୁରା ସକାଳୁ-ଉଁ ରାସ୍ତା ବନ୍ଦ। ଗାଡ଼ି ବଡ଼ ଗାଡ଼ି ଛାଡ଼ିବେନି। ଆଉ-ଉଁ ସିଏ କଣ କରିବେ? ସବୁ ସମସ୍ତେ ପୁରା ଆମର ଯାଜପୁର କଲେକ୍ଟର ହଁ-ଅଁ। ହଁ ସବୁ-ଉଁ ଓଏସ୍ ଆଇଏସ୍ ଅଫିସର ଯେତିକି ସବୁ ଆସନ୍ତି, ସେଏଠି ଷ୍ଟେଜ୍ ତାଙ୍କର ମ-ମେନ୍ ଛକ। ସେଇଟା ଗୋଟେ ଷ୍ଟେଜ୍ ହୁଏ। ସବୁ ବଡ଼ ବଡ଼ ଅଫସର ସେଠି ବସନ୍ତି। ଭାଥାଣୀ ପଡ଼ିଆ ଗୋଟେ ଥାଏ। ସବ୍ ବୁ ମେଢ ସେଇ ପଡ଼ିଆକୁ ଯିବ। ସେ ପଡ଼ିଆ ପାଖରେ ସବୁ ରୁ ପହଞ୍ଚିଲା ପରେ, ତାପରେ ଯିଏ ଯୁଆଡ଼େ ନେବା ପାଇଁ ନେବେ ଭସାଡି କିନ୍ତୁ, ପ୍ରସେସନ କରିବେ ସମସ୍ତେ। ଏଁ ସେ ଯୋଉ ଆମର ଷ୍ଟେଜ୍ ଦେଇକି ସମସ୍ତେ ଯିବେ। ସେଠି ଷ୍ଟେଜ୍ ରେ ସେ ସିଲେକ୍ସନ୍ କରିବେ ଯେ କାହାକୁ କଣ ପ୍ରାଇଜ ଦିଆଯିବ? ବହୁତ ବଢିଆ କ
ସବୁଠୁ ଭଲ ମେ଼ଢ-ଅ ନାଁ କଣ?
ଭଲ ମେଢ ବୋଲି ଆମର-ଅଁ ଦଳା ଛକ ଗୋଟେ-ଏ ଭଲ କରିଥିଲା ବର୍ଷେ। ଏଁ -ଏବର୍ଷ ତ ମୁଁ ମେଢ ଦେଖିବାକୁ ଯାଇନେଇଁ। ତଥାପି, ଚୋରଦା ଛକ ଚୋରଦା ବାଲା ବ ହେମ କରିଥିଲେ ନା କଣ? ଖ୍ୟାଲ୍ ପଡୁନେଇଁ। ଏଁ ସବୁ ବର୍ଷ ସ
ଯଉ ଦିଅନ୍ତି, ପ୍ରାଇଜ୍ ଦିଅନ୍ତି ମେଢ଼ କୁ ମେଢ଼ ଭିତରେ ଏମିତି କଣ ଦେଖିକି ତାର-ଅ ତାକୁ-ଉ ସିଲେକ୍ସନ୍ କରନ୍ତି।
ଖନ୍ତି, ମେଢ଼ଟାକୁ ପ୍ରଶାସନଟାକୁ ଦେଖିକି ପାଇଜ୍ ଦିଅନ୍ତି କିନ୍ତୁ ମ-ମେଢ ଟା ବହୁତ ସମସ୍ତେ ବି କଣ୍ଟେଷ୍ଟ ଉପରେ କରନ୍ତି। ତା' ଉପରେ ପ୍ରାଇଜ୍ ନାହିଁ। କଣ ଯୋଉ ଭସାଣି ଟାକୁ ପ୍ରାଇଜ ଦିଅନ୍ତି? ମାନେ ଏ-ଏଁ ସବୁ-ଉଁ ଡିଜେ ହଁ, ଡିଜେ ଡିଜେ ତ ମାନେ ଏଁ ଗୋଟେ ଯିବ ଡିଜେ, ତା'ପରେ ଗୋଟେ ଯିବ ସିଙ୍ଗିିବାଜା, ତାପରେ ଗୋଟେ ଏ ମାନେ ସ୍କୁଲ ଛୁଆ, ସେ ସ୍କୁଲ୍ ଛୁଆ କି ଡ୍ୟାନ୍ସ ଛୁଆ ସେମାନେ ଗୋଟେ ଦି ଲାଇନି କରିକି ଉଁ -ମ-କ-ମ ଏଇ କଳସୀ ମୁଣ୍ଡରେ ଧରିକି ଚାଲିକି ଯିବେ, ଏଁ ସେ ଖସିବନି ଇଁ ବହୁତ ପ୍ରକାରରେ ଘୋଡ଼ା ନା ବହୁତ ପ୍ରକାର ଲୋକ ନେଇକି ଯାଆନ୍ତି। କେତେ କେତେ ପ୍ରକାର ଯେ ଏଁ ହେଁ କୋଉଠି ମୁଁ ଦେଖିନଥିବି?
କି ମୁଁ ଦେଖିନଥ୍
ନା ମୁଁ ଭୁବନେଶ୍ଵର ଆମର
ଆପଣଙ୍କର ହବ
ଦୁର୍ଗା ପୂଜା କୁ ମୁଁ ଯାଏ ସବୁ ବର୍ଷ ମୁଁ ରହୁଥିଲି ଫାଷ୍ଟ ଭୁବନେଶ୍ୱରେ ମତେ ଟିକେ ଭୁବନେଶ୍ୱର ଈଵର ଟା ଦୁର୍ଗା ପୂଜା ଟା ଭଲ ଲାଗେ ସେଠି ବହୁତ ଭଲ ଭଲ ମେଢ କରନ୍ତି। ଉଁ ସେଇଟା ଭଲ ଲାଗେ। କିନ୍ତୁ ସ ଯାଜପୁର ଆମର କୁହନ୍ତି ଫେମସ ମୁଁ ସବୁବେଳେ ଯାଏନି ଏଇ ଏବେ ଏତେ ଫେମସ ହେଇଗଲାଣି ମାନେ ଇମାଜିନ୍ ବାହାରେ ବହୁତ କିଏ କରୁଛନ୍ତି ବହୁତ ପଇସା ଖଚ୍ଚ ହେଉଛି ଯେ।
ଦୁର୍ଗା ପୂଜାରେ କଣ ଦେଖିଲେ ଯାଇକି?
ଦୁର୍ଗା ପୂଜାରେ ଭୁବନେଶ୍ୱର ରେ ଭଲ ହୁଏ। ଗଲା ବର୍ଷ ଗୋଟେ ସେ ଯୋଉ ଆମର ହେଇଥିଲା ଏଇଟା ଉ ମଞ୍ଚେଶ୍ୱର ମଞ୍ଚେଶ୍ଵର ନୁଁ ଏଇଟା କଣ ମଞ୍ଚେଶ୍ଵରଟା। ଆ ସେ ଛ ପୋକଟା କଣ ଖଆଲ ପ ସେଇଠି ଗୋଟେ ଭଲ କରିଥିଲେ ତେରସତା ଗଲା ବର୍ଷ ହଁ ଗଲା ବର୍ଷ କାହାର ଗୋଟେ ଭଲ ହେଇଥିଲା। ହଁ ବାଣୀ ବିହାର ନା କଣ ବାଣୀ ବିହାର ଛୋକରେ ଗୋଟେ ଭଲ ହେଇଥିଲା ଏ ଯଦି ତାଙ୍କର ଗୋଟେ ଗୋଟେ ଫେମସ କରନ୍ତି ସେଠି ସମସ୍ତେ ବି ଭଲ କରନ୍ତି।
ସମସ୍ତେ ଭଲ କରନ୍ତି।
ଯାଜୀପୁରରେ କାଳୀପୁଜା ଆପଣଙ୍କ ଘର ପାଖରେ ଯେଉଁ ମେଢ ହୁଏ ସେ ମଢ଼ ନାଁ କଣ କହିପାରିବେ।
ମେଢ ନା
ମେଢ ନା କଣ ଦିଅନ୍ତି ସେଗୁଡା ମୁଁ ଆଉ ଏତେ ଗେସ୍ କରିନାହି।
ଖାଲି ତାଙ୍କ ଛକ ସବୁ ଛକରେ ତ ଗୋଟେ ଗୋଟେ କରନ୍ତି ଆଉ ସବୁ ଛକ ସବୁ ସାଇ ସେମାନେ ଧର ଯାଉ ଚୋରତା ଛକ ନା ଚୋରତା ଛକରେ ଦି ତିନି ଜଣ ମେଢ଼ କରି ଥିବେ। ହଁ ସବୁ କଲାନିବାଲା। ତା ନା କଣ ସେଇଟାକୁ ମୁଁ ଆଉ ଏତେ ଇଏ କରିନି।
କୋଉ କୋଉ କୋଉ ଜିନିଷ ଉପରେ କିମ୍ବା କୋଉ କୋଉ ଇଏ ଉପରେ ବନାନ୍ତି ଟିକଏ କହିବ।
ଉ ଗୋଟେ ମେଢ। ହଁ ମେଢ ଗୋଟେ ଏଇ ଯଉ ଆମର ଥମ୍ସଅପ୍ ଠିପି
ଆଜ୍ଞା।
ଖାଲି ଥମସପ। ଠିପି ରେ ଟୋଟାଲେ ମେଢଟା ବନା ହେଇଥିଲା। ଆଉ ଜଣେ ଖାଲି ପଇସାରେ ବନେଇଥିଲା। ସେ ଜାଲ ନୋଟ୍ କି ନଟ ସେ ଗୋଟେ ପଇସାରେ ଖାଲି ବଣେଇଥିଲା ପାଞ୍ଚଶହ ଟଙ୍କିଆ ଆଉ ଆଉ ଜଣେ ସେଇ ଯୋଉ ଆମର ସେଇ ଯୋଉ ସପ ପକାନ୍ତିନେଇଁ ସପ୍ ଉପରେ ଗୋଟେ ମଶାଣି ମସି ହଁଁ ସେଇ ହଁ ସେଇଥିରେ ସେଇ ଯୋଉ ମଶାଣି ଟାଇପ୍ର ଯୋଉ ହଁ ସେଇ ସେଇ ଇଏରେ ଗୋଟେ ଜଣେ ବନେଇଥିଲା ଆଉ ଆଉ
ଧାନ କିଛି କାଚ ଖଇ ସେମ୍ତିରେ କି ଛି ବନା ହବାର ନାଇଁ ମିଳିଲାନି।
ନା ଧାନରେ ବନେଇନାହାଁନ୍ତି। ସେ ସବୁ କଣ କଣ ଭଲ ଭଲ ଜିନ୍ଷ ବନେଇଥିଲେ କିନ୍ତୁ ଦେଖିଲା ଭଳିଆ ଜିନ୍ଷ ସବୁ ବନାନ୍ତି।
ଦେଖିବେ ମୁଁ ଗୋଟେ ଥର ଯାଇଥିଲି।
ହୁଁ ହୁଁ ଯାଜପୁରୁ।
ସିଏ କଁ କରିଥିଲେ ଯୋଉ ଛୁଆ ଖାଆନ୍ତି ନେଇଁ ହେଇ ଯୋଉ ଜେଲି ଟାଇପ୍ର ଚକଲେଟ୍ ନା କଣ ହେଟାକୁ କୁଅନ୍ତି?
ଚକଲେଟେ?
ହଁ ସେ ପୁରା ଚକଲେଟ୍ ରେ ବନା ହେଇଥିଲା।
ହଁ।
ଏତେ ସୁନ୍ଦର ଭାବରେ ସେ ସବୁ ମାନେ ଅଁ ମ୍ ଯେମିତି ଗୋଟେ ପାଉଜ୍ ନାହିଁ ଦଶ୍ ଟଙ୍କିଆ ଚକଲେଟ୍ କଁ କୂଅନ୍ତି ତା ଭିତରେ ଯୋଉ ଗୋଲେଇ ଗୋଲେଇ ଗୋଲେଇ ମେଞ୍ଚେ ଖଣ୍ଡ ବାହାରିବ।
ହଁ ହଁ ହଁ ହଁ।
ସେଇଟାକୁ ଏତେ ସୁନ୍ଦର ଭାବରେ ବନେଇଥିଲେ ତାର ହାତ ମୁହଁ ମାନେ ପ୍ରତ୍ୟେକ ଗୋଟେ ଜିନ୍ଷ ତାର କଳାକାର ଯିଏ ବନେଇଛି
ହୁଁ ହୁଁ ହୁଁ ହୁଁ ହୁଁ।
ଏତେ ସୁନ୍ଦର ଲାଗୁଥିଲା ତାର ଯେତେ କୁହନ୍ତିନେଇଁ ଯେ ଉଁ-ଉଁ-ଯେତେ ତାର ପ୍ରଶଂସା କଲେ ବି ସେ ମୂର୍ତ୍ତିର କମ୍ ହେଇଯିବ।
ହୁଁଉଁ। ସିଏ
ଆପଣ ଯେତେ ପ୍ରଶଂସା କରିବେ ତାପରେ ବି ସେ କମ୍ ହେଇଯିବ। ଆଉ ଗୋଟେ ଜିନ୍ଷ ମୁଁ ଦେଖେଇଥିଲି ଧାନରେ ବନିଇଥିଲେ।
ହଁ ଧାନରେ କଣ ଅଠା ଦେଇକି?
ହୁଁ। ଗୋଟେ ଗୋଟେ ଧାନ ନା ନା ନା ନା ନା ନା ଧାନ ଗୋଟା ଧାନ ଆଉ ପିଞ୍ଚ।
ହଁ ହଁ।
ଯୋଉ ଗଛ ଧାନ ଗଛ ଯୋଉ ପିନ୍ଛ ନୁହଁ?
ହୁଁ ହୁଁ ହୁଁ।
ପିନ୍ଛା ଯୋଉଟା ଆମେ କୁହନ୍ତି ହେଲା ସେଇ ଧାନ ପିନ୍ଛ୍ କୁଟା ଆଉ ଧାନ ରେ ବନା ହେଇଥିଲା ଏତେ ସୁନ୍ଦର ମାନେ ତାଙ୍କୁ ବନା ହେଇଥିଲା ତାର ମାନେ ହାତ ତା ମୁହଁ। ନାକ ଆଖି ସବୁ ଜିନ୍ଷ ତାର ମାନେ କେବଳ ଧାନରେ ବନାହେଇଥିଲା ସେଠି ମୁଁ ପଚାରିଲି କଣ କେମିତି କଲେ ସେ କଇଲା ବନେଇଆକୁ ତାକୁ ଲାଗିଥିଲା ଚାର୍ ଦିନ୍ ଲାଗିଥିଲା ବନେଇଆ ପାଇଁ।
ହୁଁ ହଁ ଲଗେଇଥିବେ ଏ ଯୋଉ ଛୋଟ ଛୋଟ ଜିନିଷ ସବୁ ସେଟ୍ କରୁ ଛୋଟ ଛୋଟ ଜିନିଷ ଯୋଉ ସେଟ୍ କରୁଛନ୍ତି। ସେ ବହୁତ ସମୟ ଲାଗୁଥିବ ତାଙ୍କୁ।
ତାପରେ ଯାହାର ଅଭ୍ୟାସରେ ପ୍ରରିଣତ ହେଇଗଲାଣି। ତାକୁ ସହଜ ଲାଗିବ ଆଉ ଜଲଦି ବି କାମ ହେଇଯିବ।
ହୁଁ ହୁଁ ହୁଁ ହୁଁ।
ହଉ ଠିକ୍ ଅଛି ଆମର ତ ସମୟ ହେଇଗଲାଣି।
ହଉ ହଉ ଠିକ୍ ଅଛି।